ହ୍ୟାଲୋ।
ହଁ ଶୁବୁଚୁ କିରେ? ବଏସ ଆସିଲା ମୋର ନମସ୍କାର ନମସ୍କାର। ନମସ୍କାର ନମସ୍କାର କଣ କରୁଥୁଲୁ?
ଏଇ ଆ ଶୋଇବାକୁ ଆସିଲି ଆଉ।
କଅଁ ଖାଇଲୁ ଗେ ନା।
ଏମ ଯାଇଥିଲୁ ବୁଲି ଆକୁ ଖାଇକି ଆଇିଲୁ କଣ ପିଜା। ପିଜା ଖାଇଥିଲି ଏବେ ଟିକେ ଆଉ ଟିକେ ହଁ ମ ସେଇ ପିଠା ତା ଉପରେ ଚି ଚିକେନ ପଡିଥିବ ତାପରେ ଚିଜ ପଡିଥିବ
ଏ ହେ ହେଇ ହେ।
ଆଉ।
ଆଉ କୋଉ କୁଆଡ଼େ ଯାଇଥିଲୁ କୋଉଫିଲ୍ମ ଯାଇଥିଲୁ?
ଉତ୍କଳ କନିକା ଗ୍ୟାଲେରୀ।
ହଉ ଆଚ୍ଛା କଅଁ ଫିଲ୍ମ ନା କଣ?
କିକ୍ଟେନ୍‌ ଟୁ।
ଇସ୍ ବଲ ଏଇଚି?
ହଁ ଭଲ ହେଇଛି ୱାାନ ଦେଖିଲେ ଟୁ ବୁଝିପାରିବ।
ତେବେ ୱନ୍ ଦେଖିବ କିଏ ଟୁ ଦେଖିବ କିଏ ତାକୁ ଦେଖ୍ ଇଣ୍ଟରନେଟ୍ରେ କେଉଁଠି ମୋତେ ଦେବୁ ତ। ଲିଙ୍କ୍ ଫିକ୍ କିଛି ଛାଡ଼ିବୁ ମୋତେ ଦେଖିିଆ ଯଦି ବୁ ଇଏ ହେଲାାଳିଆ ଦେଖିବ ବୋଧେ, ଦେଖିଆ ନହେଲେ ନାହିଁ ଆଉ କଣ ଅଛି।
ହଁ ଆଉ ଷ୍ଟ୍ରିଟ ଝଗଡ଼ା କେତେ କେ ଭଲା।
ଝଗଡ଼ା କୋଉଡି ଏଇ ଯୋଉ କାଲି ଯୋଉଟା କାହ୍ନା କହୁଥିଲା ଠିକ୍ କଥା କଣ କହିଲୁ। ଇଏ ଆଖି ବନ୍ଦ କଲା ମାନେ ଶଇଲା ତାର ଆଖି ବନ୍ଦରେ ତାର ରହୁଛି ପାୱାର ରହୁଛି ଆଖି ବନ୍ଦ କଲେ ସଙ୍ଗେ ସଙ୍ଗେ ନିଦ।
ଆନନ୍ତ ଶୟନ।
ଅନନ୍ତଶୟନ। ଆଖି ବନ୍ଦ ମାନେ ଆଖି ବନ୍ଦ ମାନେ ତ ସବୁ ଶେଷ ନିଦ ଶେଷ। ହ ନିଦ ଷ୍ଟାର୍ଟ।
ହଁ। ଆଉ ତମର ଆଜି ଷ୍ଟୁଡେଣ୍ଟ କେତେଟା କ୍ଲାସ ରେ ଫିଟ ହେବେ ଯାଇକି?
ଆଁ ନାଇଁ ନାଇଁ ହେଇ ଏ ପୁରା ପରଫେକ୍ଟ୍ ଅଛି। ଖାଲି ଆଉ ଟିକେ ମାନେ କଣ କହିଲୁ ପୁରା ଆଗରୁ ସେ ଚଲେଇଛନ୍ତି ନା ତେଣୁ ଆଉ ଟିକେ ଏଁ ଏଁ ଏଁ ମାନେ ଆଉ ମୋତେ ଲାଗୁଛି ଚାରି ପାଞ୍ଚ ଥର ହେଇଗଲେ ମୋତେ ପୁରା ଆସିଯିବେ ଏଟି ନାଇଣ୍ଟି ପରସେଣ୍ଟ ହେଇଯିବ।
ମୁଁ ସେଇଆ ଭାବିଛି ଗାଡି ଆସିଲା ପରେ ନବା ଆଣିବା ମୁଁ କହିଲି ତମେ ମାସେ ଦି ମାସ ଯାଏ ହସ୍ପିଟାଲ ନବା ଆଣା କର।
ହଁ ହବ ଆସ୍ତେ ଆସ୍ତେ ଏଇ କ ତ ନୂଆ ବାଟ ନୂଆ ର
ନୂଆ ବାଟ ହେଇଯାଇଛି ଯେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ହାତରେ ଟାଇମ ନେଇକି ଯିବ।
ହୁଁ ହୁଁ ହୁଁ ହୁଁ ହୁଁ ଯାଇ
ଆଉ ଟିକେ ପ୍ରାକ୍ଟିସ ହେଇଯିବ।
ଫୁଲ ପ୍ରାଟିସ୍ ହେଇଯିବ।
ହଁ ହସ୍ପିଟାଲ ନେଇକି ଗଲେ ହାରିମାସେ ଦି ମାସେ ମଝିରେ ମଝିରେ ବର୍ଷା ଦିନ ତକ ନେଇଯିବ।
ହଁ ହଁ ହଁ ହଁ ହଁ ବଷ ହଁ ରାଇଟ୍। ହଁ ହଁ ରାଇଟ୍ ରାଇଟ୍ ରାଇଟ୍। ହାଁ।
ଗୋଟେ କାମ କରିବା ଆମେ ଗାଡି ଉଠିଲା ଦିନ ହଁ ଯିବ ତ ମଙ୍ଗଳାଙ୍କ ମନ୍ଦିର ପାଖରେ ପୂଜା ହବ
ହାଁ, କୋଉଦିନ ମାନେ ଏଇଟା ଏଇଟା କୋଉ ଦିନ କୋଉ ବାରକୁ ଫାଇନାଲ୍ କଲୁ କଇଲୁ?
ଜୁଲାଇ ବାଇଶିରେ।
ବାଇଶ ମାନେ କୋଉ ବାର ପଡ଼ୁଛି ସେଇଟା?
ବୁଧବାର।
ବୁଧବାର ନା
ମାନେ ସେଇସଦିନ ଭଲ ଅଛି ସେଇ ଦିନ ଭଲ ଅଛି ବାହାରିବା ପାଇଁ।
ମାନେ କେତେ ଟାଇମିଂ, ଟାଇମ୍ ଠିକ୍ ଅଛି?
ଟାଇମ୍ କିଛି ତ କହିନାହାନ୍ତି। ପଚାର ଦେବୁ ଆଉଥରେ ଆଉ ଆଉ-ଉ-ଉ-ଉ-ଉ ସେଦିନ ମାନେ ଯଦି ଜଲଦି ବାହାରି ଗଲା ଆପ୍ଟରନୁନସ୍ ପୂର୍ବୁରୁ ତାହଲେ ରା ରାତିରେ-ରାତିରେ ପଳେଆ ରାତିରେ ସନ୍ଧ୍ୟା ବେଳକୁ ମଙ୍ଗଳାଙ୍କ ପାଖରେ ପୂଜା ହେବ ଘରେ ଷ୍ଟେ କରିବା ତାପରେ ହେଠୁ ରହିବା ତାପରେ ଚି ଶ୍ବରୀଙ୍କଠି ପୂଜା ହେଇକି ବାହାରି ଆସିବା ଆଉ ରବିବାର ଦିନ ଭଟ୍ ଭଟ୍ଟାରିକା ଯିବ ଆଉ
ଓହୋଃ ହଁ-ହଁ, ହଁ ସେମିତି ହେଲେ ହବ, ସେଇଟା ତେବେ ଗୋଟେ କାମ କରିବାକୁ ପଡ଼ିବ। କାଇଁକି ନା, ଯଦି ଆଚ୍ଛା ଝିଅକୁ ନବା ଝିଅର ତ ସ୍କୁଲ୍ ଥିବରେ?
ଝିଅର ସ୍କୁଲ ଥିବ ମୁଁ ଭାବୁଛି ମିକିର ଝିଅର ରହିଯିବେ।
ହୁଁ।
ଏଇଠି ମୁଁ ଭାବୁଚି। ଦେଖ ସେମାନଙ୍କୁ ପଚାର ଝିଅ ତ ରହିବନି ମୁଁ ଭାବୁଚି ଯେ ସେ କେଁ କଟର କରିକି ଫଟେଇବ।
ତାର ସ୍କୁଲ ଥିବ ସେ କୋଉଠି ଯିବା ଦେଖିିବା। କଥା ହୁଏ ଦେଖିବା ସେଇଟାକୁ ପ୍ଲାନ୍ କରିବା। ଯଦି ହେଲା ତ-ଅ-ଅ-ଅ କରିବା ନହେଲେ କଅଁ
ଆହୁରି ବି ହେଇପାରିବ ଏମିତି ବି ମାନେ ଜୁଲାଇ ବାଇଶ୍ ତେଇଶ ତ, ତେଇଶ ତାରିଖ ଦିନ ତାଙ୍କର ଯୋଉ ଇଏ ଯୋଉ ମନ୍ଦିର ପୂଜା କରୁଛନ୍ତି ଚିତ୍ର ପୂଜା କରିକି ଆମେ ସିଆଡେ ସିଆଡେ ଯଦି ପୁରୀ ଯିବା ହେରି ପୁରୀରେ ଜଗା ଦର୍ଶନ କରିକି ଠାକୁର ବାହାରେ
ହାଁ-ହାଁ, ହାଁ-ହାଁ-ହାଁ ଓ ଠାକୁ ଠାକୁର ବାହାରେ ଥିବେ ସେତେବେଳେ?
ହଁ।
ହାଁ-ଆ-ଆ-ଆ ହାଁ ବଢିଆ ତେବେ ଆଉ। ମାନେ ଇଏ ବାହାରେ ମାନେ ଇଏ ଅ-ଅ-ଅ କୋଉଠି ଏଇ ଗୁଣ୍ଡିଡ଼ି। ରଥରେ ଥିବେ? ମାଉସୀ ମାଆ ମନ୍ଦିରଟି ନା ରଥରେ ଥିବେ?
ରଥରେ ନା ମାଉସୀ ମାଆ ମନ୍ଦିରେ ଶୋଇଥିବେ। ସେଇ-ଇ-ଇ ବୋଧେ ରଥରେ ଥିବେ ରଥ ମାଉସୀ ମାଆ ମନ୍ଦିରଙ୍କ ବାହାରେ ଯୋଉ ରଥ ଥାଏ
ହୁଁ-ହୁଁ-ହୁଁ। ତା ତେବେ ସେଇୟା କରିବା ସେଇୟା କରିବା ସେଇୟା କରିବା ସେଇୟା କରିବା।
ପଳେଇଥିବେ ମନ୍ଦିର ଭିତରକୁ ଆଁ? ମନ୍ଦିର ମନ୍ଦିର ଭିତରକୁ ପଳେଇଥିବେ।
ମନ୍ଦିର ଭିତରୁକୁ ପଳ ମନ୍ଦିର ଭିତରୁକୁ ଯଦି ପଳେଇଥିବେ ଯେ ମନ୍ଦିର ଯିବୁହାରି
ନାନ୍ ମନ୍ଦିର ଭିତରକୁ ଯାଇନଥିବ ବା ଅଧର ପଣା ବା ସରି ନଥିବ। ମାନେ ହଁ ଗୁଣ୍ଡିଚା ମନ୍ଦିରରେ ଥିବେ।
ଆଉ ତେ ଭଲ ହବ ଯଦି ଗୁଣ୍ଡିଚା ମନ୍ଦିରରେ ଭଗବାନ ଥିବେ ଠାକୁର ଥିବେ। ତେବେ ଆମେ ସେଇଠି ଗୁଣ୍ଡିଚା ମନ୍ଦିର ରଥ ଉପରେ ହଉ କି ନହେଲେ ମାଉସୀ ମା ମନ୍ଦିରରେ ହଉ। ଦର୍ଶନ କରିବା ଅଭଡ଼ା ଫଭଡ଼ା ଖାଇକି।
ଖାଇକି ପଳେଇ ଆସିବା ଆଉ। ତାପରେ ଆମେ ସଣ୍ଡେ ଦିନ ଭଟ୍ଟାରିକା ଯିବା ଭଟ୍ଟାରୀ ଟିକେ ପୂଜା ହବ ଆଉ।
ହଁ ବଢିଆ ହେଲା ଆଉ କଣ ତ ରେଡ଼ି ଆଉ କଣ। ହଁ ଆଉ ଗୋଟେ ମସ୍ତ ଗୋଟେ ପୁଗ୍ରାମ ଟେ। ହଁ ଆଉ ଗୋଟେ କାମ କରିବା ଆରେ ଚୁ ସେଇଥିରେ ଛୋଟ ଛୋଟ ଗ୍ୟାସ୍ ଫ୍ୟାସ୍ ସବୁ ରଖିଦବା ଗୋଟେ ଦିଟା ଗ୍ୟାସେ। ଗୋଟେ ଉଁ -
ହଁ।
କଅଁ କଅନ୍ତି ଭାତ ଡାଲି।
ହଁ ଚବିଶିରେ ବାହୁଡା ଯାତ୍ରା ଭାଇ ଭାଇ ଭାଇ ଶୁଣ। ଚବିଶିରେ ବାହୁଡା ଯାତ୍ରା ମାନେ ତେଇଶି ରେ କଣ ହେଇଥିବ ଗୁଣ୍ଡିଚା ଭିତେରେ ଥିବେ।
ଗୁଣ୍ଡିଚା ଭିତେରେ ଥିବେ ରାଇଟ୍।
ହଁ ସେଇଠି ଦର୍ଶନ କରିକି ରଥ ଛୁଇଁକି ଆ ସେ ଯିବ।
ଆଃ ବଢିଆ କଥା ହେଲା ଆଉ।
ଯେତେବେଳେ ଆଉ କେହି ପ୍ଲାନ୍ ଫ୍ଲପ କରିବନି।
ନା ନା ଚେଞ୍ଜ ହବନି ସେଇଟା ଇଏ କରିକି କଥା ହେଇକି ସେକରେ ସେକରେ ପଳେଇବା ଆଉ ସେକରେ ସେଇପଟେ ତ ପାଠ ଅଛି।
ପାଖ ଆଉ କୁ ପଚିଶ ତିରିଶ କିଲୋମିଟର ପା।
ତିରିଶ କିଲମିଟର ହଁ ହଁ ହଁ ହଁ ତିରିଶ କିଲମିଟର ସେଠୁ ବୁଲାବୁଲି କରିକି ଆମେ। ସେଠି ଖିଆପିଆ କରିକି ତାପରେ ଦେଖିବା ରାତିରେ ଟିକିଏ ଲେଟ୍ ରେ ଫେରିବା ପଛେ ଫେରିବା ଆଉ କଣ ଅଛି।
ହଁ ରାତିରେ ଫେରିବା ସଣ୍ଡେ ଦିନ ମର୍ଣିଂ ରେ ଟିକେ ଆର୍ଲି ମର୍ଣିଂ ରେ ବାହାରି ଯିବା ବଟ୍ଟାରିକା ଆଉ।
ହଁ ହଁ ସଣ୍ଡେ ଦିନତ ଝିଅରେ ବି ଛୁଟି ଥିବ। ହଁ ସମତେ ମିଶିକି ପଳେଇବା ଆଉ। ହଁ ଯାଇକି ସେମ୍ ଡେ ପା ସକାଳୁ ଯିବା ହାରି।
ପଳେଇ ଆସିବା ଆଉ।
ସକାଳୁ ଏଇଠୁ ବାହାରିଯିବା ସିଏ ଏମିତି ବାହାରିଥିଲେ ସାତଟା ଆଠଟା ବେଳକୁ ବାହାରିଯିବା। ସାତଟା ଆଠଟା ବାହାରିଗଲେ ସିଏ ଦି ଘଣ୍ଟା ଲାଗିବ ଫୁଣି ଦି ଘଣ୍ଟାରେ ସାରିକି ଫୁଣି ଫେରି ଆସିବା ରାତି ହଉ ପଛେ କଣ ଅଛି ବଢ଼ିଆ ହବ। ହଁ।
ହଁ ମୁଁ ପା ସେଇଆ ଭାବିଛି।
ଆଚ୍ଛା ହଉ ଆଉ ଇଏ ଭାଇନା ଯିବେ?
ଭାଇନା ଏତେ ନ ଯାଇ ପାରନ୍ତି ଦୋକାନ ଦି ଦିନି ସେ ବନ୍ଦ କରିପାରିବେନି।
ନାନୀ ହେକା।
ନା ମ ଯିବେନି ଏଇଠିକି ଯଦି କାର ଡେଲିବଏ ଦିନ ସ
ଆମେ ଖାଲି ତିନି ଆମେ ଆମେ ଆମେ ତିନି ଜଣ।
ଆମେ ତିନି ଯଦି ମିକି ନାନୀ ଝିଅ ହେକା ନ ଯିବେ ତାହେଲେ ଝିଲାଣି କି ଘୋଷାରିବି ଆଉ।
ଠିକ୍ ଅଛି।
ଯଦି ଏମାନେ ଯିବେ। ଆଉ କଣ ତାଙ୍କୁ ଘୋଷାରି ହବ କି ଗାଡିରେ ଜାଗା ପୁଣି ଥିବା ଦରକାର ନା?
ହଁ ସିଏବି ସତ କଥା। ହଁ ହଁ ହଁ ହଁ। ଠିକ୍ ଅଛି ସେଇଟାକୁୁ ଦେଖିବା ପ୍ଲାନ୍ କର ତେବେ ଆଉ ଗୋଟେ ଗୋଟେ କାମ କର। ତୋ ଘର ଛୋଟ ପାଞ୍ଚ ଲିଟ୍ରିଆ ଗ୍ୟାସ୍ ଅଛି ଟି?
ହଁ ଅଛି ବୋଧେ ପାଞ୍ଚ ଲିଟର ଗ୍ୟାସ୍ ଯଉ ଅଛି ନା କଣ ବୋଧେ। ଆଉ ଦେଖିଆ ମୁଁ ଅଛି ବୋଧେ ବୋଧେ ହା କୋଉଠି କହିଲ ଶାଶୁ ଗଠି ବୋଧେ ଅଛି କି କଣ ବୋଧେ। କଣ ଥିଲା ମୋର ଯେଇଟା କଣ ହେଲା କେଜାଣି।
ସେଇଟା ରେଡ଼ି କରିଦେ ଦିଇଟା ଦିଟା ଛୋଟ ଛୋଟ ବାସନ କୁସନ ଧରିଦବା ଗାଡି ଡିକିରେ
ହଁ।
ଯୋଉଠି ଇଚ୍ଛା ହେବ ପାଣି ଗୋ ଗୋଟେ ସେ ଯୋଉ ଗୋ ଆସୁଛି କୋଡ଼ିଏ ଲିଟରିଆ କୋଡିଏ ଲିଟର ପାଣି ଗୋଟେ ଭର୍ତ୍ତି କରିଦଲେ ଯୋଉଠି ଇଚ୍ଛା ସେଇଠି ରଖିବୁ ସେଇଠି ଗା ଅ ରଖିକି ରୋଷେଇ କରିକି ଖାଇକି ସେଇଠି ସେଇଠି ଅ ସାଙ୍ଗେ ସାଙ୍ଗେ ଯିବା କାହିଁ ହୋଟେଲ ଫୋ ଟେଲେ ରେ ଖାଇଆ।
ଆରେ ବ ହଁ ହେଇଆ ତ ହବ।
ହଁ।
ସେଇଟା ହବ ଆମେ ସିନା ପୁରୀରୁ ଫେରିଲାବେଳେ ବାଟରେ କୋଉଠି ଟିକେ ବସିକି କିଚିରି ମିଚିରି କରେଇଦବା।
ପା ହଁ ତାପରେ ଆଉ ଗୋଟେ କାମ କରିବା ଆଉ ଗୋଟେ ଦିଘା ପ୍ଲାନିଂ ଗୋଟେ କରିଦବା ଦରକାର ପଡ଼ିଲେ। ବୁଝିପାରିଲୁ ନା ଦିଘା ଗୋଟେ ଥର ପୁରା ଯିବା ଲଙ୍ଗ୍ ଟୁୁରରେ ଗୋଟେ ସେତେବେଳେ ଏଇ ଯୋଉ ଗ୍ୟାସ୍ ଫ୍ୟାସ୍ ସବୁ କାମରେ ଆସିବ ଆଉ ଗୋଟେ
ହଁ।
ପାଲ ଟାଇପ୍ ର ଗୋଟେ ନେଇଗଲେ ବସିକି ଯୋଉଠି ନାହିଁ ରୋଡ଼୍ ସାଇଡ଼୍ ରେ ରୋଷେଇ କରିକି ଖାଇ ଦେଇକି ପୁଣି ଆସିବା ଆଉ କଣ ଅଛି ବୁଲାବୁଲି କରିକି ଦୀଘା ଚନ୍ଦନେଶ୍ୱର ସିଆଡ଼େ
ହଁ ଗୋଟେ କାମ କରିଆ ଏଇ ଯୋଉ ଛୋଟ ଛୋ ଟେ ଜାଗା ଫାଗା ଇଏ କରିଆ ଗୋଟେ ପ୍ରେ ମେନ୍ ହେଲା ପ୍ରେସର ଟା ଦରକାର। ମାନେ
ହଁ।
ଇଏ ବାଲା ପ୍ରସର। ଯେମତା କିି ସାଙ୍ଗେସାଙ୍ଗେ ମାନେ ଏଇ କଣ କହିଲ ବିରିୟାନୀ ଫିରିୟାନୀ କରିହବ ୱାନ୍ ପଟ ରାଇସ୍ ୱାନ ପଟ ଚିକେନ। ବୁଝିପାରୁଛ ନା ପ୍ରେସର କରିବା ଆଉ ମୁଁ ଭାବୁଛି ମିକିଆଣ୍ଟିର ଚୁ ଟି ତକୁ କାଟିକି ବିକିକି କିଣିବି ହି।
ହଁ
ଜି ତା ଚୁଟି ଟିକେ ଟିକେ କାଟିଦବୁ ହଁ।
ଖି ଗଲାଣି ଆଉ ନାହିଁ ପଡ଼ିଲା ଶେଷ ହଁ ଶେଷ। ପଡିଲା ସେଷ ଶୋଇଛି ଶୋଇପଡିଲା।
ନାକଟି ଦେଖିଲ ନିଶ୍ଵାସ ଯାଉଛି ଆଉଛି।
ହଁ ସବୁ ଠିକ ଅଛି ସେ ଶୋଇ ପଇଲାଣି ଆଖି ପୁରା ବନ୍ଦ କରି ଆଖି ବନ୍ଦ କରିଛି ମାନେ ଶୋଇଛି। ଆଉ କିଛି ନାହିଁ ହେ ହେଲା।
ଓହୋ ମୁଁ ସେଇ ସୌମ୍ୟଙ୍କ ଫୋନ ରେ ଖୋଲିଦେବି ହେଲା?
ହଁ ନାଁ ଆଉ ତାକୁ ସେଇଟା ଦେଖିବା ସେଟାକୁ ଖୋଲିକି ମୋତେ କହିବୁ, ଏଇଟାକୁ ଦେଖିକି ତାକୁ କରିଦେବା ଆଁ! ଆଉ-ଉ ଅଁ ଗୋଟେ କାମ କର, ତୁ କାଲି କେତ୍ ତଳେ-ଏ ମୁଁ ତୋତେ କହିବି, କାଲି ଦେଖିଆ କଥା ହେବା ନହେଲେ କହିକି, ମୁଁ ତୋତେ କହିବି କଣ କରିବାର ଅଛି ଆଉ? ହେଲା, ରଖୁଛି। ହୁଁ, ହୁଁ ଗୁଡ଼୍ ନାଇଟ୍!